ହ୍ୟାଲୋ। ହ୍ୟାଲୋ ଦିଦି ଆପଣ ଏବେ ଫ୍ରି ଅଛନ୍ତି?
ହଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ତମ ଘରେ
ଆଉ ସନ୍ଧ୍ୟାରେ କଣ ଖାଇଥିଲେ?
ସନ୍ଧ୍ୟା ବେଳେ ଟିଫିନ
ମୁଁ କହିଲି ଦେଖିବା ଆଉ ମୁଁ ଏବେ ଫ୍ରି ଅଛି ଦିଦି କଣ କରୁଛନ୍ତି। ତାଙ୍କ ସାଙ୍ଗେ ଟିକେ କଥା ହବା।
ହଁ।
ଆଉ ଦିଦି କୁଆଡେ ବୁଲିବାକୁ ଯାଇଥିଲେ ନା କୁଆଡେ ଯାଇନାହାନ୍ତି?
ନା ଆମେ ବୁଲିବାକୁ ଯାଇନୁ କୁଆଡେ।
ଆଉ ଆପ ଦିଦି ଆପଣଙ୍କୁ ସବୁ କଣ କଣ ପିଠା ଆସେ?
ପିଠା ସବୁ ପ୍ରକାର ପିଠା ଆରିସା, କାକରା, ମଣ୍ଡା।
ହୁଁ ଇଏ କହୁନାହାନ୍ତି କେମିତି କଣ କରନ୍ତି। ମୁଁ ତ ଶିଖିନି ହେଲେ ଆପଣଙ୍କଠୁ ଜାଣିଲେ କେବେ କରିବି। ଆରିସା ପିଠାଟା କେମିତି ହୁଏ ଦିଦି?
ଆରିସା ପିଠା ଟା ପା ଯଉ ଗୁଡ ଖାଲି ଫାଷ୍ଟ ଖାଲି ଗୁଡଟାକୁ ଦବ। କଡେଇଟା ବସେଇବ ଚୁଲିରେ କଡେଇ ଟା ତାତି ଗଲେ ତା ଦେହରେ ଗୁଡଟା ପକେଇବ।
ଆଜ୍ଞା।
ଆ ଗୁଡଟାକୁ ଟିକେ ପାଗ ଟା ଟାଣ ପାଗ କରିବ ତାକୁ ପାଣି ଟୋପେ ପାଖରେ ରଖିଥିବ ସେ ପାଣି ପକେଇ ପାଣିରେ ପକେଇ ଦେଖିବ ହାତ ମାରି ଚକୋଲେଟ ଟାଇପ ର ଯଦି ଲାଗିଲା ହାତକୁ ସେଟା ଜାଣିବ ହେଲା ତାପରେ ଚୁନା ପକେଇବ।
ହୁଁ
ଚୁନା ପକେଇକି ଘାଣ୍ଟି ଦବ। ତାପରେ ଆଣଟାକୁ ଟିକେ ଦେଖିବ ଇଠାଳିଆ ଭଳିଆ ହାତକୁ ଲାଗିଲେ ଜାଣିବ ହେଇଗଲା ଠିକ। ତାପରେ ତେଲ ଗରମ କରିକି କଡେଇରେ ଛାଣିବ ଆଉ।
ମୋ ଆରିସା କେବଳ ଯେତେବେଳେ ଯେ ମାନେ ଜନ୍ତି ସାରନ୍ତି କେବଳ ଭଲ ଲାଗେ ଯେତେବେଳେ କଦଳୀ ପତ୍ରରେ ପକେଇକି ତାକୁ କରନ୍ତି ପିଠା ସେଇଟା କରି ମୁଁ କେବେ ଯନ୍ତିକି ତ କରେନି ମୁଁ କହିଲି ଆଚ୍ଛା ଦିଦି କେମିତି କରନ୍ତି ଆରିସା ପିଠା ଆମେ କହିଲୁ ଟିକେ ଶିଖିଦବା ଆମ ଆଡେ ତ କା କେରା ହୁଏ କାକେରା, ମଣ୍ଡା ଏବେ ତ ମଣ୍ଡା ଦିଦି ଜାଣିଛନ୍ତି ସବୁ ଜନ୍ତୁ ଆଣି କରିକି କରୁଛନ୍ତି ମଣ୍ଡା। ଆଉ ଆଗେ ଯେମିତି ଚୁନା ପକେଇକି ପାଣିରେ କରନ୍ତି ଏବେ ତ ପିଠଉ କରିକି ଡାଇରେକ୍ଟ କରୁଛନ୍ତି ମଣ୍ଡା। ସେଟା ଆମର ହୁଏ ବହୁତ ନରମ ହୁଏ ମୁଁ ମୁଁ ଜାଣିଛି ବୋଉ କରେ। ପିଠଉ କରିଦବ ପୁରା ଚାଉଳଟାକୁ ଗ୍ରାଇଣ୍ଡିଙ୍ଗ କରିଦେଇକି ସେଇଟାକୁ ଗରମ ପାଣି ଅଳ୍ପ ପଟିକେରେ ସେଟାକୁ ଘାଣ୍ଟି ଘାଣ୍ଟି ଦିଏ। ତାପରେ ଏଠୁ ଯେତେବେଳେ ଜନ୍ତୁ ଆଣିଟା ପୁରା ସିଝିଯାଏ ତ ମଣ୍ଡା ପିଠା ଏଇଠୁ ପୁର କରିକି ଯୋଉ ଯେ ଯାହା ମ ତାରେ ନଡିଆ ପୁର ହଉ ଛେନା ପୁର ହଉ ଆପଣ ଦେଇକି ମଣ୍ଡା କରିପାରିବେ। ମଣ୍ଡା ଟା ବି ବହୁତ ସହଜ ଆଉ ଦେହ ପାଇଁ ଭଲ। କାରଣ ତେଲ ଫେଲ ସେଥିରେ ବେଶୀ ଦରକାର ନାହିଁ ତେଲରେ ଛଣିବାର ନାହିଁ। ପାଣିରେ ଛାଣିବେ ମଣ୍ଡାଟା ଖାଇବେ ବହୁତ ଭଲ ଲାଗିବ ଏମିତି ଯନ୍ତୁଆଣୀରେ ଗଲେ ମଣ୍ଡା ଟା ଭଲ ନରମ ରହିବ ଆଉ ଆପଣ ଆଉ କଣ କଣ ପିଠା କରନ୍ତି।
ଖାସ ସେଇ ତ ମଣ୍ଡା ଆରିସା ଗାଇଁଠା ଏଇ ଟାଇପର ସବୁ ପିଠା ଆଉ ଆଉ ସୁୁଚି ପତ୍ର ପିଠା ସବୁ ପ୍ରକାର ପିଠା ଅଛି।
ଛୁଞ୍ଚି ପତ୍ର ପିଠା ଟା କେମିତି କରନ୍ତି?
ସେଇଟା ମାନେ ଆ ଗୋଳେଇ ଦେଇକି ତାକୁ ମାନେ ଛାଟି ଛାଟିକା ତାୱାରେ ପଶିବ ତାୱା ତାତିଗଲା ପରେ ତାକୁ ଏମିତି ହାତରେ ଛିଞ୍ଚି ଛିଞ୍ଚିକା କରିବେ ଆଉ ତା ଦେହରେ ପଇଡ ପୁଙ୍କୁୁରା ଗୁଜୁରାତି ଫୁଜୁରାତି ପକେଇକି ପରଟାକୁ ପୁରା ମିକ୍ସ କରିଦବ ତାପରେ ସେଇ ଯୋଉ ହାତରେ ଏମିତି ଛାଟିକି ପକେଇବ ପିଠାଟା ପୁରା ଚୁନା ଇଏ ହେଇକି ହବ ତାପରେ ଟିକେ ଟିକେ ଛିଞ୍ଚି ଛିଞ୍ଚି ଦେଇକି ତାକୁ ଏମିତି ଓଲଟେ ପଲଟେଇ କରିଦେଲେ ହେଲା ଆଉ।
ହୁଁ ହୁଁ ତମେ ତ ବହୁତ ପିଠା ଶିଖିଚ। ଭଲ ଭଲ ପିଠା କରି ପାରୁଚ
ହଁ ଆଉ ତମ ପଟେ?
ଆମ ପଟେ ତ ମଣ୍ଡା ପିଠା ହୁଏ ସୁଜି କାକେରା ହୁଏ ଚାଉଳରେ ବି ଚାଉଳ କାକ କେରା ହୁଏ ଆଉ ପୋଡପିଠା, ଏଣ୍ଡୁରି, ମୁଆଁ ଆଉ ଆରିସା କେବଳ ମୁଁ ଦେଖିଛି କେବେ କରିନି। ଆରିସା ପିଠା ଟା ଆରିସା ପିଠାଟା ଭଲ ଲାଗେ କିନ୍ତୁ ଖାଇବାକୁ। ଆରିସା ପିଠାଟା ପୁରା ଗୁଡରେ ହେଇଥିବ ନା ଭଲ ଲାଗେ ଖାଇବାକୁ, ଏଇ ରଜରେ ବେଶୀ ତ ରଜରେ ଆରିସା ପିଠା ହୁଏ ଆଉ ଆରିସା, ନିମିକି ପୋଡପିଠା, ମୁଆଁ ପିଠା ସବୁ ପିଠା ତ ଜାଣିବେ ଏଇ ପର୍ବପର୍ବାଣୀରେ ଟିକେ ବେଶୀ ହୁଏ ରଜରେ ଟିକେ ଅଧିକ ପି ପିଠା ସବୁ ହୁଏ ଆମର ତ ମୁଁଆପିଠା ଆଉ ଯୋଉ ଥିଲା ଏଣ୍ଡୁରି ଆଉ ଆରିସା ଆଉ କାକେରା ଭଲ ଲାଗେ ଖାଇବାକୁ ସୁଜି କାକ କରା ଟା ଟିକେ ବେଶୀ ଭଲ ଲାଗେ ଯେହେତୁ ଚାଉଳ କାକରା ଟା ଏତେ ଭଲ ଲାଗେନି ଟିକେ ଟାଣ ରୁହେ ତ ଏତେ ଖାଇବାକୁ ଭଲ ଲାଗେନି, କିନ୍ତୁ ସୁଜି କା କାକେରା ଟା ଭଲ ଲାଗେ ଆଉ ରଜରେ କେମିତି କଣ ଆପଣ ପାଳିଥିଲେ?
ଆମର ତ ଦୋଳି ଏ ବର୍ଷ ହବନି ପିଠାପଣା ହୁଏନି ଏ ବର୍ଷ ଆମର ଟିକେ ଶଶୁର ମରି ଥିଲେ ବର୍ଷିକିଆ ଯାଇନି ଆମର ଦୋଳି କରିନଥିଲୁ। ତଥାପି ମୁଁ ଏ ବର୍ଷ ମତେ ଆରିସା ପିଠା ଆସେନି ଆସେନି ଯଦି ମୁଁ ଟା ଶିଖିଲି ମୁଁ କହିଲି ଦେଖିବା କେମିତି କରିଛନ୍ତି ଶିଖିବା ଆଉ ଦୋଳି ଦିନ କରିବାନି ଆମର ମାନେ ଦୋଳି ପୂର୍ବ ଦିନ ଯାହା ପି ପିଠାପଣା କରିକି ପର୍ବଦିନ କରିକି ଖାଇପାରିବନି ତାମାନେ ଯେ ଯେହେତୁ ବର୍ଷିକିଆ ଯାଇନି ପର୍ବରେ କରିହୁଏନି ଶିଖିବି ମୁଁ ଦେଖିବା ଫାଷ୍ଟ ଟାଇମ ତ ଶିଖୁଚି ଆଉ ଦେଖିବାକୁ କଣ ହବ ଟିକେ କରିବା ପିଠା ଆଗେ ଇଏ ଆରିସା ପିଠା ଟା ଶିଖିଦବା ଆ ଶିଖିଦେବୁ ଯାହାହଲେ ଆ ଆ ହେଇଗଲା ଠିକ ଠାକ ହେଇଗଲା ଆଉ ମାନେ ସବୁଠୁ ଭଲ ହେଲା ଆଉ।
ହୁଁ।
ଆଉ ଆମ ପଟେ ଦୋଳି ତ ଆମର ଦୋଳିରେ କଣ ଏ ଗୋଟେ ପର୍ବ କଣ ଫଙ୍କସନ ଟ ଗୋଟେ ପଚାଶ ବର୍ଷ ଅ କି ଷାଠିଏ ବର୍ଷ ହେଇଯିବ ବେଶୀ ବର୍ଷ ହେଲାଣି ତାଙ୍କର ଗୋଟେ ଫଙ୍କସନ ଚାଲୁଚି ମାନେ ଦୋଳିରେ ପାଲା କରିବେ ତାଙ୍କର ଇଏ କରିବି ଆଉ ଛୁଆ ସବୁ ବୁଲାବୁଲି ଭଲ ମନ୍ଦ ଦୋଳି ଫୋଳି ଲଗେଇକି କରିବେ। ଆଉ ଦୋଳି ତିନି ଦିନିଆକ ତ ରନ୍ଧା ରନ୍ଧି ଯା ଯେମିତି କରି ତ ଏବେ ତ ରନ୍ଧାବଳା ବେଶୀ କରୁଚନ୍ତି ଆଗେ କିନ୍ତୁ ରନ୍ଧାରନ୍ଧି ଚୁଲି ଫୁଲି ଲଗଉନଥିଲେ ଏବେ ଆଜିିକାଲିକା ମଡେଲ ହେଲେଣି ଏ ଛୁଆ ଆଇଁଷ ଖାଇବେ।
ହୁଁ।
ତେଣୁକରି ଆଜି କାଲିକେ ଚୁଲି ଫୁଲି ଲଗେଇକି ଯାହା ଯେମିତି କରୁଛନ୍ତି ସ୍ତ୍ରୀ ଲୋକମାନେ ତ କରିବା କଥା। କଥା ନୁହଁ ଆଉ କିନ୍ତୁ କିଏ ଆଉ ମାନୁଛନ୍ତି।
ଆଜ୍ଞା ଆଗ ଭଳିଆ ଆଉ କଣ ଏମିତି କିଛି ମାନୁନାହାନ୍ତି। ରୀତି ନୀତି ସବୁ ତ ଭୁଲିଗଲେଣି କିନ୍ତୁ ଆମର ରଜ ତିନି ଦିନ ଯାକ ଝିଅ ମାନେ। କାଟିବେନି କି ବାଟିବେନି କି ରୋଷେଇ ବାସ କରନ୍ତିନି ଆମର ମୋ ବାପା ମା। କାଟି ଦିଅନ୍ତି। ଆଗରୁ ରଜ ଆଗରୁ ତ ମସଲା ଏଥର ତ ଫ୍ରିଜ୍ ହେଇଗଲାଣି ମସଲା ବାଟି ଦେଇକି ରଖିଦଉ। ଆଉ ବାପା ଯୋଉ କଟା କଟି ପରିବା ପତ୍ର କଟା କଟି କରନ୍ତି ବୋଉ ବି ରୋଷେଇ କରେ ଆମେ ତା କେହି ରୋଷେଇବାସ କରୁନି ଆଉ ସବୁ ରଜରେ ସବୁ ଦୋଳି ଖେଳିବାକୁ ଆମର ଏଠୀ। ଭଲ ରଜ ମହୋତ୍ସବ ହୁଏ ତ ସବୁ ଦୋଳି ବହୁତ ପ୍ରକାର ଦୋଳି ପଡେ। ଆଉ ସବୁ ବାହା ହେଇ ଯାଇଥିବା ଯେ ଯୋଉ ଭଉଣୀ ମାନେ ସବୁ ଆସନ୍ତି ଗୋଟେ ଭଲ ଖୁସି ଲାଗେ ସାଙ୍ଗସାଥି ହେଇକି ଆଉ ସାହି ପଡିଶା ଜାଣିଥିବେ ଝିଅ ମାନେ ଯେତେବେଳେ ଏକାଠି ହେଇଯିବେ ରଜରେ ସବୁ ଦୋଳି ତ ଯୋଉ। ପୁରା କମ୍ପିଟିସନ ରେ ଦୋଳି ପିଠା ସବୁ ହୁଏ ଘର ଘର କା ବି ପିଠା ପଣା କରିକ ଡ଼ା ରନ୍ତି ଆଉ ଦୋଳି ଭଲ ଦୋଳି ହୁଏ। କିନ୍ତୁ ଆଉ ତ ଏତେ ବି ଦୋଳି ଏଥର ଦେଖିବ ଗାଁ ଗାଳି ରେ ଦୋଳି ବି ଉଠିଗଲଣିି ନହେଲେ ଆଗେ ଯେ ସେ ଦୋଳି ହୁଏ ଆଉକୁ ବି ଏତେ ଲୋକ ଦୋଳି କରିକି ବି ଖେଳୁନାହାନ୍ତି କିନ୍ତୁ ଆମର ଏଇ ରଜ ଟା ଭଲରେ ପାଳନ କରାଯାଏ। ରାମ ଦୋଳି ହୁଏ ଚକ୍ରି ଦୋଳି ହୁଏ। ଆଉ ପଟା ଦୋଳି ଦଉଡିରେ ଯୋଉ ଖାଲି ଦଉଡି ଦଉଳି ଏମିତି ତିନି ଚାରି ପ୍ରକାର ଦୋଳି ହୁଏ ଆମେ ସବୁ ବୁଲି ବୁଲି ଦୋଳି ଖେଳୁ ଆଉ ଦୋଳିରେ ତ ଖେଳିବାରେ ରହୁ ରଜପାନ ସେଟା ତ କେବଳ ସେଇ ରଜରେ ହିଁ ଖାଇ ଖାଇଥାନ୍ତି ସବୁ ଝିଅ ମାନେ। ରଜ ପାନ ଖାଇଥାଉ ଆଡୁ ପିଠା ପଣା ଖାଇକି ନୂଆ ଡ୍ରେସ ପିନ୍ଧିକ ରଜରେ ବୁଲୁ। ଆଉ ସେଠି ଭଲ ଲାଗେ ଆଉ ଆପଣଙ୍କାଡରେ ରଜପାନ କେମିତି କଣ ଖାଆନ୍ତି।
ହଁ ଆମ ପଟେ ଦୋଳି ହୁଏ ଦୋଳି ହୁଏ ଏବେ ତ ଆମେ ଛୋଟ ଥିଲା ବ ବହୁତ ପ୍ରକାର ଦୋଳି ଖେଳ ମୁୁ ବହୁତ ପ୍ରକାର ଦୋଳି ଲାଗେ ବହୁତ ଭଲ ଲାଗେ। ଏ ତମ ଏ ଗାଁ ରରୁ ସେ ଗାଁ ସେ ଗାଁ ସେ ଗାଁରେ ପ୍ରାୟ ଦଶ ବାର ଖଣ୍ଡଟ ଗାଁ ଦିନକୁ ବୁଲିବାକୁ ଯାଉ। ଆଉ ଏବେ ତ ଚେଞ୍ଜ ହେଇଗଲାଣି ଏବେ ତ କେହି କାହା ଘରକୁ ଯିବାର ନାହିଁ ଆସିବାର ନାହିଁ ଦୋଳି ତ ଇଏ ଛୁଆ ପଟା ଦୋଳି କଣ ଜାଣିପାରୁନି ଆମ ପଟେ ଆମେ ଯେତେବେଳେ ଛୋଟ ଥିଲୁ ପଟା ଦୋଳି ମାନେ ଲାଗିବ କମ୍ପିଟିସନ। ଆଉ ଝିଅ ମାନେ ରାତିରେ ଖେଳିବେ ବ ବୋୂ ମାନେ ରାତିରେ ଖେଳିବେ ଝିଅ ମାନେ ଦିନରେ ଖେଳିବେ। ମାନେ ବୋଉମାନେ ତାଙ୍କର ରଖିଛନ୍ତି ପାଳି ସେମାନେ କହିବେ କି ଆମେ ରାତି ବେଳକୁ। ଖ କାଲି ପୁରୁଷ ଲୋକ ସବୁ ଯିବାଆସିବା କରିବେ ଭଲ ମନ୍ଦ କରିବେ ଆମେ ଦିନ ବେ ଖେଳିପାରମ ନା ତେଣୁ ଆମେ ରାତି ବେଳା ଟିକେ ଖେଳମୁ ତାଙ୍କ ପାଇଁ ରାତି ବେଳା ହବ ଆଉ ଦୋଳି ଲାଗି ଯିବ ଦୋଳି ପୂଜା ହବ ସକାଳୁ ପୂଜା ହେଇ ଭୋଗ ଦିଆହବ ଭୋଗ ଦିଆ ହେଇ ଶୁଭ ହବ ତାପରେ ଦୋଳିରେ ଚଳିବି ପଟ ପଟା ଦୋଳି ବାହିଲା ମାନେ ଯିଏ ବାହି ଶିଖିଛନ୍ତି ସେ ଚଢିବେ ଆମେ ଦୋଳି ଖେଳି ଶିଖିନୁ ଆମେ ସେ ଦୋଳି ଦେଖିଲେ ଡରିନୁ ମୁଣ୍ଡ ବୁଲେଇବା। ସେମାନେ ତାଙ୍କର କାଳେ ଦୋଳି ପ୍ରାୟ ଉଡିବ ମାନେ ଅନଣିଲା ବେଳକୁ ପଡନି ଥରେ ଖେଳୁଥିଲେ ଖେଳୁ ଥିଲେ ଦି ଜଣ ସାଙ୍ଗ ଛୁଆ ଯେ ଫଟା ଦୋଳି ଛିଡିଗଲା। ଗୋଟେ ଖାଲ ଭିତରେ ଯାଇକି ପଡିଲେ ସବୁ ଆମ୍। ପୁଡିକି ମୁଁ ତାଳିମାଇଲି ବୋଲି ଭଲ ହେଇଛି ତମକୁ ତମେ ନାଇଁ ଫୋଟା ଦୋଳି ସବୁ ଖେଳଛ କି। ସେ ଦୋଳି ସେ ସାଙ୍ଗ ଛୁଆ ଆଜି ଯାଇକ ବି ପଢିଚି ଗଲା ମୁଁ ପଟା ଦୋଳି ଖେଳିକି ମୁଁ ଗୋଡ ମାଡି ମୋଡି ହେଇଗଲା ଆଜି ଆଜିଯାଙ୍କେ ଗୋଡ ବାହାରୁଛି ବିନ୍ଧା ହୋଉଚି ଆଉ। ଏମିତି କରିଚନ୍ତି ଆଉ ଆଉ ସେ ଖୁସି ଆଉ ନାହିଁ ଏବେ ଯେ ଏତେ ଦୋଳି ଆଗ ଭଳି ନାହିଁ ତଥାପି ଆଜି କାଲିକା ଛୁଆ ଆଜିକାଲିକା ଆବ ତ ମାନେ ରୀତିନୀତି ଅନୁସାରେ ଚାଲିଚନ୍ତି ଆଉ।
ଆଜ୍ଞା ଆଗ ଭଳିଆ ଆଉ କଣ ଅଛି ଆଗ ଭଳିଆ ବି ଦେଖିବେ ପର୍ବପର୍ବାଣ ବି ଆଉ କରୁନାହାନ୍ତି। ଲୋକ ବି ଆଉ କାହା ଘର ମାନିକାଆ ବି ଯାଉନାହାନ୍ତି କିନ୍ତୁ ଆଗେ କଣ ଯାହା ଗୋଟେ ପର୍ବପର୍ବାଣୀ ହେଲେ ସବୁ ମିଶି ମୁଶେଇକି କରନ୍ତି। କି ମିଶିକି ସବୁ ଝିଅ ମାନେ ଏକାଠି ହେଇକି ସବୁ କରନ୍ତି ଏବେ ତ ଆଉ ଫ୍ୟାସନ ଯୁଗ ହେଲାଣି ଆଉ କଣ ଏମିତି ଅ କିଛି କି ହୋଉନି ଆଗେ କବାଡି ଖେଳ ହୁଏ। ଆମର ବି ଏ ରଜ କୁ ଭାଇ ମାନେ ସବୁ କବାଡି ଖେଳନ୍ତି। ଆଉ ତାସ୍ ଖେଳନ୍ତି ଆଉ କଣ ସେ ଯୁଗ ଅଛି। ନା ଆଉ କୋଉ ଖେଳୁଚନ୍ତି ଆଉ ତ ଏବେ ଦେଖିବେ ଦୋଳି ସବୁତ ଉଠିଗଲାଣି ଆଉ ତାସ କବାଡିକି କିଏ ପଚାରେ। ଆପଣ କାଆଡେ ଖେଳ ହୁଏ?
ଆମେ ଛୋଟବେଳେ ସବୁ ପ୍ର୍ରକାର ପୂଜା କରିଥିଲୁ ମାନେ ଦ୍ୱିତୀୟ ପୂଜା ମାନେ ଦିନ ମାନେ ନିଷ୍ଠାରେ ଉପାସ ରହିମୁ। ଆାନେ ପାଣି ଟୋପାଏବି ପିଇବୁନୁ ଛୋଟବେଳେ ଆମେ ଛୋଟ ଯେତେବେଳେଥିଲୁ ଦ୍ୱିତୀୟ ଓଷା ବୋଲି ଗୋଟେ ଓଷା ଥାଏ। ଆମେ ଦିନରେ ପାଣି ଟୋପାଏ ବି ପିଇବୁନୁ। ରାତି ଚାରିଟା ର ଉଠିକି କି ଖାଇି ସମସ୍ତେ ସାଇ ସାରା ଝିଅ ସାଙ୍ଗ ହେଇକି ଗୋଟେ ଏତେ ଜାଗାରେ ରହିବେ ମାନେ ସମସ୍ତେ ସମସ୍ତଙ୍କରୁ ରୋଷେଇ କରିକି ଆଣିଥିବେ ରା କି ରୋଷେଇ ହେଇଥିବ ଆଣିଥିବେ ସେ ରାତି ପାହାନ୍ତିଆ ଖାଇବେ। ସେଟା ଦିନ ତିନିଟା ବେଳକୁ ଗାଧେଇ ଯିବୁ ରାତି ନଅଟା ବେଳକୁ ପୂଜା ଶଇଲେ ଯାଇକି ଖାଇବି ଏବେ ଆଉ ନାଇଁ ଜନି ପୂଜା ସେଇ ଭାଲୁକାଣି ପୂଜା ହବ କ ଖୁଦରୁକୁଣୀ ପୂଜା ହବ ଆମେ ସବୁ ସାଇ ଛୁଆ ସାଙ୍ଗସୁଙ୍ଗା ହେଇକି ମାନେ ଗୋଟେ ଘରେ କରି ମୁ ସମସ୍ତେ ସାଙ୍ଗ ହେଇକି ସମସ୍ତଙ୍କ ଆମେ କିନ୍ତୁ ସମସ୍ତେ ତାଙ୍କ ବାଡିରୁ ଫୁଲଟାକୁ ଆଗେ ଚୋରି କରିକି ଘିତି ଆସିବୁ।
ହୁଁ।
ସମସ୍ତଙ୍କଠୁ ଗାଳି ଏସୁଣି ସମସ୍ତଙ୍କ ବାଡିରୁ ସବୁ ଯାକ ଫୁଲ ରାତିରେ ଉଠିକିରି ଗିଟିକିରି ପଳେଇ ଆସିବୁ। ଦିନେ ଦିନେଡାଣି ପାଣି ଆବୁଡରେ ପେତ ହାବୁଡରେ ପଡିିମୁଁ ପଛେ କିନ୍ତୁ ସବୁ ଯାଙ୍କ ଗୀତିକି ପଳେଇଆସିବୁ ମୁଁ ଫୁଲ ଯୋଉଠି ଯିଏ ସେ ରଖିଥିବେ। ସକାଳୁ ଆସି ସବୁ ଆମକୁ ସବୁ କହିିବ ନା ଗାଳି ଦେବେ ତମେ ଆମ ଫୁଲ ଆଣିଛ ଆମେ ମିଛୁଟାରେ ତାଙ୍କ ଫୁଲକୁ ଲୁଚେଇ ଦେବୁ ଖାଲି ଚାଙ୍ଗୁଡା ନେଇକି ଦେଖେଇ ଦେବୁ ଏମି ଦେଖୁ ଦେଖ ଆମେ କୋଉଠି ଆଣିଚୁ ଆମ ପା ଶୋଇଛୁ ଉଠି ନୁ ଏତେବେ ହେଲାଣି।
ଆଜ୍ଞା। ହଁ ଆଗ ଭଳିଆ ଆଉ କିନ୍ତୁ ଆଉ ଏମିତି ନାହିଁ ଆଗ ତ ବୋହୁତ ଖୁସି ଲାଗେ ସମସ୍ତେ ମିଶିକି ଯେହେତୁ କୋଉ ସବୁ ଏମିତି ନିଷ୍ଠାର ସହିତ ଆପଣ ମାନେ କରନ୍ତି ଆଉ ଏବେ କଣ କରୁଚନ୍ତି କି? ଏବେ ଆଉ ଲୋକ ଏତେ ବି ଓଷା ବାର ଦେଖିବେ ବି ଆଉ କରୁନାହାନ୍ତି ଓଷା ବାରରେ ବି ଖାଇଦୋଉଚନ୍ତି। କୋହୁଚନ୍ତି ନାଇଁ ଆଉ ଓଷା ବାରରେ ରୁଟି ଫୁଟି କରିକି ଖାଉଚନ୍ତି ଆଉ କିଏ ନିଷ୍ଠାପ ସହିତ ବି କରୁନାହାନ୍ତି। କହୁଚନ୍ତି ଦେହ ଖରାପ ହୋଉଚ ଏମିତି ବି ଲୋକ ବି ଏଥର ଓଷା ବାର ବି କଣ ଭୁଲିଗଲେଣି ଆଉ କଣ ଆଗ ଭଳିଆ ଅଛ ନା ଆପଣ ମାନେ ସବୁ ଆଗରୁ କେତେ ନିଷ୍ଠାର ସହିତ ସବୁ ପୂଜା ପର୍ବ କରୁଥିଲେ ଆଉ ଏବେ ସେ ସବୁ ଆଉ ନାହିଁ।
ନା ଠାକୁର ଆସିଥିଲେ ବା ଖୁଦୁରୁକୁଣି ଠାକୁର ଆସିବେ ଭାଲୁକା ମଙ୍ଗଳା ଠାକୁର ଆସିବେ ନା ଡାକିଲେ ଘିଅ ସଳତା ଦିଅ ଆମେ ଆଉୋଠି ଅଛୁ ମୁଁ କହିଲି ମୁଁ ତଖ ମୁଁ ଯିବିନି ସେ ମତେ ଘିଅ ସଲିତା ମାଗିଚନ୍ତି ମାନେ ମୁଁ ଯାଉଛି ଭାରି ମତେ କଇଲେ ତୁ ମାନେ ଯ ଦାୟିତ୍ୱ ନେଇଚୁ ମାନେ ତତେ ମାଗିଲେ ସିଏ ଆଉ ମୁଁ ନାଇ ମୁଁ ଯାଉଛି ଯାଉଛିଁ ମୁଁ ରହିପାରିବିନି ଠାକୁର ଆଇଛନ୍ତି ମାନେ ସେ ମତେ କୁଆଡେ ବାଡିଇ ବୁଡେଇ ପକେଇ ବେତ ଫେତରେ ମୁଁ ଯଉଛି ଦୌଡିକି ପେଲେଇବି। ହଁ ମୁଁ ଦୌଡିକି ପଳେଇଆସଥିଲି ଘରୁ ବାହାରିକି ସେତେବେଳେ ଠାକୁର ଆସନ୍ତି ମାନେ ଗାଁ ଲୋକ ଯିବେ ଅଣ୍ଟ ପ ପୁରୁଷ ଲୋକ ଯିବେ ମିଛୁଟାରେ ହାତରେ ଧରିକି ଆଡୁ ସଡୁ ପଚାରିବେ ଏକ ଧଇଲ ଦେଖିଲ ଆମେ କଣ ଧରିଛୁ। ସ ପ୍ରକୃତରେ ତମେ ମଙ୍ଗଳା ହେଇଛ କହିଦବ ଆମ ହାତରେ ସବୁ କଣ ଅଛି? ଏମିତି କରିବେ ଠାକୁର କିନ୍ତୁ ବାଡେଇବେ ସେତେବେଳେ ପ୍ରକୃତରେ ଠାକୁର ଆସନ୍ତି। ଭାରି ଭ ମଜା ଲାଗେ ସେ ଓଷା। ଖୁଦୁରୁକୁଣି ଓଷା ବଢିଆ ଲାଗେ ଆଉ ଏବେ ଛୁଆ କରୁନାହାନ୍ତି ଯେ ଯାହା ଜହ୍ନି ପୂଜା
ହଉ ଦିଦି ଏବେ ଟିକେ ରଖୁଛି ଟିକେ ପରେ କଥା ହବା।
ହଁ ପରେ କାଲି କଥା ହବା।
ଆଜ୍ଞା
ହ ଆଉ